ହଁ ଭାଇ ବସିଛି ଆଉ ତମେ କ କରୁଚ?
କିଛି ନାହିଁ ଏଇ ବାହାରୁଥିଲି। ଯିବି ଗଲେ ଡିଉଟି ରୁ ଆଉ।
ଉଁ ହୁଁ କେତେବେଳେ ଯିବ?
ନାହିଁ ଖାଇବି ଗାଧେଇ ପାଧେଇ ଆସିଲି ତ ଫେସ ହେଇକି।
ଓହୋ ଆଜି କହ ଆଉ ଏବେ ଖାଇନ କେମିତି।
କଣ ହେଇଚି।
ମୁଁ କହିଲି ଦିଉଟି ଯିବ ପରା ଏବେ ଖାଇନ କେମତି।
ଏ ଖାଇକି ଯିବି ଆଉ।
ଆଉ କଣ କରୁଚ।
କିଛି ନାହିଁ ମୁ ବସିଥିଲି ମୁଁ ଦେଖିଲି କଣ ପଚିବା କଣ କରୁଛନ୍ତି କଣ ନାହିଁ।
ଉଁ ହୁଁ ଆଉ ଡିଉଟିରୁ କେତେବେଳେ ଆସିବ।
ଗୋଟେ ହେଲା ପରେ ଆସି ହେଇଯିବ।
ଓ ହୋ ରାତି ହେନେ ବାରଟା ନା ଗୋ ଗୋଟେ ଦିଇଟା ଦି ହେଇଯିବ ଆଉ।
ବାରଟାରେରେ ସରୁଛି ବାହାରିକି ଟିକେ ସାଙ୍ଗମାନଙ୍କ ସହିତ ପଟିଗଲା ବେଳକୁ ତ ହେଇଯାଉଛି ଟାଇମ ଆଉ କଣ କରିବା।
ହୁଁ ହୁଁ ହେଇଟି ସାଙ୍ଗ ସାଥି ଅଫିରେ
କଣ ହେଇଚି।
ମୁ କହିଲେ ଅଫିସରେ ସାଙ୍ଗ ସାଙ୍ଗେ ମସ୍ତି କରିକି ଆସୁଛ ଘର ରୁମ କୁ ଆଉ
ହଁ ସାଙ୍ଗମାନଙ୍କ ସହିତ ଟିକେ ମସ୍ତି କରିକି ଇଏ କରିବା କଥା
ଆଉ ବାବା ମାମା ସହିତ କଥା ହେଇ ସାରିଲାଣି ଘରେ।
ହଁ କଥା ହେଇଥିଲି ସକାଳେ ଟିକେ ଫୋନ କରି କଥା ହେଇଥିଲେ। ତାପରେ ପୁଣି ଶୋଇପଡିଥିଲେ ଆଉ।
ଆ ଦିଦି ଫୋନ କରିନାହାନ୍ତି।
ଦିଦି ଆସିଥିଲେ ରଜରେ ଘରକୁ ଯାଇନାହାନ୍ତି ସେ ଘରକୁ ଏଥିରେ କଥା ହେଇଯାଏ ଆଉ।
ଆଉ କଣ ଟିଫିନ ନେଇକି ଯାଉଛୁ
ନାଇଁ ମୁଁ ଟିଫିିନ ନିଏନି ଟିଫିନ ନେଇକି ଯିଛି ବୋହିଖା ବହି ବହିକା।
ହୁଁ ହ ଓ ଆଉ କଣ ଖାଇବା ଭଲ ଲାଗେ ଭାଇ।
କଣ ହେଇଚି।
କହିଲେ କଣ ଖାଇବାକୁ ଭଲ ଲାଗେ।
ସେମିତି କିଛି ନାଇଁ ମତେ ସବୁ ଜିନିଷ ଭଲ ଲାଗେ ଖାଇବା ଜିନିଷ ତ। ତର ଭଲ ମାନେ କଣ? ଟିକେ ଚାଓମିନ ଫାଓମିନ ଏତେ ଭଲ ଲାଗେନି ବାସ ଭଲ ବାକି ଖାଇବା ଜିନିଷ ସବୁ।
ଉଁ ହୁଁ। ଆଉ ହିଆଡେ କଣ? କେମିତି କଣ ଯାଆନ ତ ବୁଲିଯିବ ହେଇଠି କଣ ଓଷା ପର୍ବ କଣ ହଉଛି?
ଗାଁ ରେ ଏବେ ଉଷା ପର୍ବ କଣ ଅଛି ଏବେ ତ ରଥଯାତ୍ରା ଅଛି ଆମର ଆଉ।
ଅ ହେଇଠି ରଥଯାତ୍ରା ହଉଛି। ହୁଁ ହୁଁ ତାହଲେ ଗାଁ କୁ ତ ବୁଲିଯିବ ଆଉଥରେ?
ଆମର ଏଠି ଅଛି ନା ତୁଳସୀ କ୍ଷେତ୍ର ରହୁଛି।
ସବୁଦିନ ଗାଁ କୁ ଯାଉଥିବ ବୁଲି ଆଉ ଠାକୁରଙ୍କ ଦେଖି ଆଉ।
ଆମ ପୁରୀ ରେ ରହିଲା ଇଆଡେ ରହିଲା। ଶଙ୍ଖ କ୍ଷେତ୍ର। ଶଙ୍ଖ କ୍ଷେତ୍ରରେ ସେଇଟା ରହୁଛି ଆମର ପୁରୀ ତୁଳସୀ କେନ୍ଦ୍ରାପଡା ତ ତୁଳସୀ କ୍ଷେତ୍ର ବଳଦେବଜୀଉ ରହୁଛନ୍ତି ନା।
ହଁ।
ତ ତା ପାଇଁ ଫେମସ ବି ଅଛି ରଥଯାତ୍ରା ହଉଅଛି ସେଠି ଦେଖିବା ଆଉ ରଥଯାତ୍ରା ବେଳେ କୋଉଠି ଏଇଠି ଥିବ ନା ଘରେ? ମୁଁ କହିଲି ରଥଯାତ୍ରା ବେଳକୁ ଏଇଠି ଥିବ ନା ଘରେ? ଥିବ
ମୁଁ ଘରେ ଥିଲି। କେ ସାଙ୍ଗ ସାଥିରେ ବସିକି ରଥଯାତ୍ରା ଦେଖି ଯିବି ଭାବୁଚି ଆଉ।
କଣ?
କହିଲି ସାଙ୍ଗସଥି ମିଶିକି ମେଳା ହେଇ କି ଜଗନ୍ନାଥ ଦେଖି ଜାଉଛୁ ଆଉ।
ଯିବ ନା ଏଇଠି
ହଁ ପୁରୀ ଯିବୁ ଭାବୁଥିଲୁ ଦିଦି ସହିତ ଆଉ ଥରେ ଯିବୁ ଆଉ ସାଙ୍ଗସାଥି ଭାବୁଥିଲି ଆଉ ଥରେ ଯିବୁ ଆଉ। ଆଉ ପୁରୀ କେତେ ଥର ଯାଇସାଇଲଣୀ?
ପୁରୀ ତ ଯାଉଛି ଏମିତି ବର୍ଷକୁ ହେଇଯାଉଛି ଦି ଚାରି ଥର ହେଇଯାଉଛି ଆଉ।
ତମର ତ କରୋନା ରେ।
କଣ ହେଇଛି ସାମ୍ନାରେ?
ନା ନାଇଁ ମୁଁ କହିଲି ତମେ ତ ଜବ କରୁଛ ନା ହିଆଡେ କୁଆଡେ ବୁଲାବୁଲି କରୁଥିବ ନା। ଡିୟୁଟି ହିଆଡେ ପଡୁଥିବ।
ବାଇକ୍ ଧର ବାହାରି ଯାଅ ରାତିରେ କଣ ଅଛି।
ହୁଁ। ଆଉ କଣ କରୁଛ ଭାଇ?
ବାଇକ୍ ଧରି ବାହାର ସିଧା ଯାଇ ପୁରୀ ଗୋଟେ ବାହାରିଲ ରାତିରେ ବାହାରିକି ପଳାନ୍ତି ଯେ ପୁରୀରେ ବୁଲି ବାଲିକି ଆସନ୍ତି।
ହୁଁ। ଆଉ ଘରକୁ କ କାଲି ଘରକୁ ଯିବ ନାଁ କି?
ହଁ କାଲି ସକାଳୁ ଘରକୁ ଯିବି ସେଇ ବାଟେ ହେଇକି ଆଉ।
ଉଁ କଣ ଭୋରୁ ନା କଣ ସକାଳୁ ବା ତମେ ତ ଡିୟୁଟି ତ ସରୁଛି ଉଁ ହେଟି ଡେରିରେ ସରୁଛି ତିନିଟା ଚାରିଟା।
ଡେରିରେ ସରିଲଲେ ମୁଁ ଘରକୁ ଯିବାର ଥିଲେ ଉଠିକି ପଳେଇଯାଏ ଶୋଇଥିଲେ ତମେ ଶୋଇଥିବ।
ହଁ କଣ ବସ ଯିବା ନା ଟ୍ରେନରେ ଯିବା କେମତି କଣ
ଶୋଇଥିଲେ ଶୋଇଥିବ ଦେଖିଲାବେଳକୁ ଯା ପୁଣି ଉଠିକି ପଳେଇଲେ ପଳେଇିବ।
ଉଁ ହୁଁ କଣ କେମିତି ଯାଉଛ ବସରେ ଯାଉଛ ନା ଟ୍ରେନରେ ଯାଉଛ ନା ଗାଡି
ଗାଡି ନେଇଁକି ଗାଡି ନେଇକି
ହୁଁ ତମ ନିଜ ଗାଡି। ହୁଁ ହୁଁ।
ଗାଡି ନେଇକି ଯିବା କଥା ଆଉ।
ହୁଁ। ଉଁ ହୁଁ ନା ଆଉ ତମ ଭାଇ ଯିବେନି।
ଭାଇରିକ ଆସିନାହାନ୍ତି ଘରୁ ଏପର୍ଯ୍ୟନ୍ତ ଏବେ ଯାଏ ଆସିନାହାନ୍ତି ସେମାନେ
ଉଁ ହୁଁ ଆଉ ଏବେ କଉଁଠୁ ଅଛ?
ତା ଯାଇଛନ୍ତି ଘରକୁ ଯାଇଛନ୍ତି ରଜ ପାଇଁ ଯାଇଥିଲେ ଘରକୁ ଘର ଆସିନାହାନ୍ତି ମୁଁ ରଜ ପାଇଁ ପଳେଇଥିଲି ନୟାଗଡ ବୁଲିବା ପାଇଁ। ଆଉ ଯାଇନି ଘରକୁ ସାମାନେ ଘରକୁ ଯାଇଛନ୍ତି ଆସିନାହାନ୍ତି।
ଆଉ ତମେ ଘରକୁ ଯାଇନ ଆଉ ସେ ଭାଇ ଯାଇଛନ୍ତି ଘରକ ହଉ ସାଙ୍ଗ ହେଇ ଯାଆନ୍ତ ସାଙ୍ଗ ହେଇ ଆସନ୍ତି
ସେମାନେ ସବୁ ଆସିବେ ମୁଁ ଯିବି ଆଉ।
ଘରେରେ ମସ୍ତି କରିକି ଆଉ ବୁଲାବୁଲି କରିକି ଆସିବ ଆଉ।
ଏଠି ପିଲା ବି ରହୁଛନ୍ତି ନା କାମ ହଉଛି। ତ ତା ପାଇଁ ବି ଟିକେ ରହିବାକୁ ପଡୁଛି ଜଣକୁ
ଓହ କାମ ସରିନି?
କାମ ମାନେ ପିଲା କାମ କରୁଛନ୍ତି କଣ୍ଟ୍ରାଟ କରୁଛି ତ ଭାଇ
ହୁଁ।
ସେଥିପାଇଁ ଆଉ
ହଁ କଣ କରୁଛ।
ଆଉ କଣ ତମେ କୁହ ତମ ଖବର କଣ ଖାଇବା ପିଇବା କଣ ହେଇଛି।
କଣ କହିଲ।
ଖାଇବା ପିଇବା କଣ ହେଇଛି।
ଭାତ ତ ସକାଳୁ ଆ ଖାଇଥିଲ ସକାଳୁ ଉଠିକି ଭାତ ଖାଇଥିଲି ଆସିିକ ପଢାକୁଠିକି ବସି କହୁଥିଲେ କାଲି ତ ଏକ୍ଜାମ ଅଛି ଘରୁ ବ୍ୟାଖ୍ ଲାଗିଯିବ ନା ଆ ପଢୁଥିଲି ବସିକି ଆଉ
ବ୍ୟାଗ ଲାଗିଥିଲା କି?
ହଁ ଯଦି ନ ପଢେଇବ ବାଗ ଲାଗିଯିବ ଯଦି ଆାତରେ ପରିକି ଏକ୍ଜାମ ଦେବାକୁ ପଡିବ। ହେ ଭାଇ ପଢାପଢି କରୁଛି ଘରେ ଏବେ ଫୋନ କରିଥିଲି କଥା ହଉଥିଲି ଭାଇ ସହିତ ଆଉରେ ମାମା ସହିତ କଥା ହଉଥିଲି କହଲେ କଣ କରୁଛୁ କଥା ହଉଥିଲି ଘ ବିଷୟରେ ଆଉାମ ବିଷୟରେ ଆଉ।
ସମସ୍ତଙ୍କ ସହିତ କଥା ହେଇଛ ବୁଲେଇ
ହଁ ହଁ ବାବା ସକାଳେ ଫୋନ କରିଥିଲି କଥା ହଉଥିଲି ଆଉ ଦିଦି ଦହିଟି ଅଛନ୍ତି ଆଉ ମାମା ସହିତ କଥା ହଉଥିଲି ଆଉ।
ସମସ୍ତେ ଏଇଠି ଅଛନ୍ତି ତ ଆଉ କଣ ଅଛି।
କଣ କଇଲ ହଁ ଘରେ କଥା ହେଇଯାଇଥିଲି ଆଉ ଯା ସନ୍ଧ୍ୟା ବଳେ ଫୋନ କରିବି ଆଉ।
ହଁ ସନ୍ଧ୍ୟା ବେଳେ ଫୋନ୍ କରିକି ଟିକେ କଥା ହେଇଯିବ ଆଉ କଣ।
ହଁ। ଆଉ ତମେ ଆସିଲ ନା ମେଣ୍ଡି ଭଣ୍ଡିରେ ତ ବାତି ହଉଛି ଆଉ କେତେବେଳେ ଭୁଲ କରୁଛ ସନ୍ଧ୍ୟା ହେଲେ
କଣ ହେଇଛି?
ମୁଁ କହିଲି ହେଇଠି ସନ୍ଧ୍ୟା ବେଳେ ବୋଧେ ଫୋନ କରିବା ଘର ଲୋକଙ୍କ ସତ ଆଉ
ସନ୍ଧ୍ୟାବେଳେ ଫୋନ କରି ସନ୍ଧ୍ୟାବେଳେ ସନ୍ଧ୍ୟାବେଳେ ମୋ ଅଫିସ ରୁ ଫୋନ କରି କଥା ହେଇଯାଏ ଘରେ।
ହୁଁ ଟାଇମ ଯେତେ ନୁଛି କଥା ହେଇଯାଉଛୁ ଆଉ
ଟାଇମ ନୁହଁ ଅଫିସରେ ବସିଲେ ଅଫିସ ନମ୍ବରୁ ଫୋନ କରେ କଥା ହୁଏ ଘରେ କାମ ତ ଚାଲୁଛି କାମ ଚାଲୁଥିବ ସେମିତି କାମ କଣ ରହିବ।
ହଁ।
କଥା ହବାଥା ଘରେ ସ ଟିକେ କଥା ନହେଲେ ସେମାନେ ଟେନସନ ହେବେକି କଣ
ହଁ ନିହାନ୍ତି କଥା ନହେଲେ କଣ ପାଇଁ ଫୋନ କହିଲି ଟେନସ ନିହାନ୍ତି।
ସେତ ରହିବି ତ ଟେନସନ ଆଉ
ହ୍ୟାଲୋ ବାବା କଣ କରସ
ବାବା ଘରେ ଚାଷ କର ।
କଣ ସବୁଦିନ ଚାଷ କରଛନ୍ତି କି?
କଣ ହଁ ନିଜେ ପିଲା ଚାଷ କରନନ୍ତି। ।
ହୁଁ ହୁଁ ଆଉ ଲୋକ କଣ ରଖିନ?
ଲୋକ ଯାହା ମେସିନରେ ତ କାମ ହଉଛି ସବୁ ସେଠି ରହିବା କଥା ଆଉ
ହୁଁ ହୁଁ କଣ ଲଗେଇଛନ୍ତି?
ଏବେ ଧାନ ପାଇଁ ଚାଲିଛି ସବୁ ଚାଷ ହଳ ଖରା ଦିନ ହଳ ହଉଥିଲା ଏବେ ଧାନ କିଛି ବୁଆ ପଡିଛି ଆଉ କିଛି ରୁଆ ହବ। ନା ନା ପାଇଁ ଚାଲିଛି ଏବେ
ଫଳ ଆସୁଥିବା ଆଉ ପିଠା କରୁଥିବା ଆଉ ହୁଁ।
ହଁ ନାନ ହଉଛି ମୁଗ ହଉଛି ବିରି ହଉଛି
ଆଉ ଆନ୍ତ ଗଛ
ଆମ୍ବ ଗଛ ଆମ ସେପଟେ ଏତେ ନାହିଁ ଆମ୍ବ ଗଛ ତମର ସେପଟେ ବହୁତ ସାରା ଅଛି।
ତମ ଏ ପରି ଆମ୍ବ ନାହିଁ।
ସିଆଡେ ଯୁଆଡେ ଗଲାବେଳୁ ଖାଲି ଆମ୍ବ ଗଛ। ହମ୍ବ ଭଲ ଲାଗେ ବଟ ମୁଁ ଏତେ ଖାଏନି ଆମ୍ବ
ହୁଁ ହୁଁ।
ଗରମରେ ଆମ୍ବ ଖାଇଲେ ବାହାରି ଯାଏ ମୋର ମୁହଁରେ ବହୁତ ସାରା ଇଏଇ ଭଳିଆ ମୁଁ ଆମ୍ବ ଏତେ ଖାଏନି।
ଆମର କେତେଟା ପିଲା?
ଅଛି ବିଲ ଦି ଏକର ଅଢେଇ ଏକର ଭଳିଆ ବିଲ ଅଛି ସେଥିରେ ଚାଷ ହୁଏ ଧାନ ବଗ।
ତମେ ଯାଇଛ ବିଲକୁ ଦେଖି?
ହଁ ମୁଁ ତ ଗଲେ ଯାଏ ବିଲ କୁ ବିଲକୁ ନବେଲେ କେମିତି ହବ।
ହଁ ନିହାତି ନିଜ ବିଲା ଦେଖିବା ନା ନା କାହା ଦେଖିବା।
ତାପରେ ବିଲରେ ମୁଁ ଜାଣିବାରୁ ଚାଷ ଇଏ ବିଲର ରେ ଭଲ ପ୍ରଫିଟ।
ତମେ କରିଛ କେବେ? ପକା ବଗେଇ ବି ଚାମିିନ କହିଲେ ଭାଇ ତମେ କେବେ ବିଞ୍ଚିଛ ପକେଇକି?
ହଁ ମୋତ ଚାଷରେ ମୁଗ ପୁଣ ଇଏ କରେ ସବୁ କରେ
ନଁଲେ ତମଟ ଏନଙ୍ଗି ଶିଖି ଯାଇଚ।
ନ ଶିଖିଲେ କେମିତି ହବ ଗାଁରେ ରହିବାକୁ ପଡିବନା।
ଆଉ ଘରକୁ ଆସିଲେ କୁଆରେ ବୁଲାବୁଲି କର ନା ଖାଲି ଘରେ ରହ।
ଘରୁ ବୋଇଲେ ବୁଲାବୁଲି ହୁଏ ନା ଆଉ ଘର ବଲେ ବୁଲାବୁଲି ଆଉ ଘରକୁ ଯୋଉ ଗୋଟେ ଦିନ ପାଇଁ ଯାଇଏ ଯଦି କିଛି କାମ ନିବ ବୁଲାବୁଲି କାମ ଥିଲେ ତ କାମ କରିବାକୁ ପଡିବ ନା । ନ ବୁଲି ନହେଲେ କାମ ନଥିଲେ ଦେ ଟିକେ ବୁଲିଯାଅ ଇଏ କର।
ହଁ ନିହାତି ଗାଁ ବାଲା ଟିକେ ଖୁସି ଲାଗିବ ନିହାତି କେତେ କେତେ ଦିନ ପରେ ଯାଉଛ ନା
ନା ମୁଁ ସପ୍ତାହକ ପ୍ରତି ଶନିବାର ଦିନ ପଳେଇଯାଏ ଆଜି ଯିବା କଥା ଟିକେ ନାଇଟ୍ ସୁ ଅଛି ବୋଲି ଯାଇଗଲାାନି ହେଲେ ମୁଁ ଶନିବାର ଦିନ ଯାଏ।
ସବୁଦିନ ଶନିବାରେ ଯାଅ ସବୁଦିନ ଶନିବାରେ ଯାଅ। ଆଉ ଆସିଲା ନାଇରେ ସୋମବାର ଯାଇକି ଆସନ୍।
ହଁ।
ଆସିଲା ଟମେ ସକାଳେ ପଳେଇ ଆସ ତାପରେ ଦିୟୁଟି ଯାଅ ଆଉ।
ହଁ ଆସିକି ଡିୁଟି ହେଇକି ରୁମକୁୁ ଆସେ ଆଉ।
ହାଲିଆ ହୋଉନ।
ହାଲିଆ କଣ ଯିବା ଘରକୁ ଯିବା କଥା ଟିକେ ଇଏ କରିକି ଆଉ ହାଲିଆ
ଟିକେ ରେଷ୍ଟ ନେଇକି ଯାନ୍ତ ଅଫିସ ଆସ
ଅଫିସରେ ସେମିତି ଏ ସି ରୁମ୍ ଶୋଇବା କଥା ଯାଇକି ଭିତରେ । କାମ ବି ଏତେ ରହୁନି ହୋଉ ଯାଅ ତମ କଣ କର ମୁଁ ଯାଉଚି ଖାଇ ପିଇକି ବାହାରିବି ଆଉ ଭାଇ